ହ୍ୟାଲୋ।
ହ୍ୟାଲୋ। ନମସ୍କାର।
ସାର୍ ନମସ୍କାର। ସେ କଣ କରୁଚନ୍ତି? ଆଜ୍ଞା
ଆଜ୍ଞା! ଏଇ ଆଜ୍ଞା! ଖାଇଲି ଏବେ ବିସ୍କୁଟ ଖାଇଲି ଖାଇକି ଶୋଇଛି ଟିକେ।
ଓହୋ।
ଆପଣ କଣ କରୁଛନ୍ତି?
ଏଇ କଲେଜ ଆସଛି ବସ୍ କୁ ୱେଟ୍ କରଛି ଆଉ।
ଆଜ୍ଞା! ଆଜ୍ଞା! ଆପଣ କଣ ପଢାପଢି କରୁଛନ୍ତି ଏବେ?
ପ୍ଲସ୍ ଥ୍ରୀ।
ଆଜ୍ଞା। ଆଉ କଣ ଖାଇଛନ୍ତି ଖାଇକି ଆସିଛନ୍ତି ନା କିଛି ଖାଇନାହାନ୍ତି?
ନାଇଁ ଆଜି ଛତୁଆ ଖାଇକି ଆସିଛି। ଭୋକ ଲାଗିଲେ ସେଇ କ୍ୟାଣ୍ଟିନରେ ଖାଇଦେବି।
ଆଜ୍ଞା। ଆଉ କୋଉଠି ପଢ଼ୁଛନ୍ତି ଆପଣ? ଆଜ୍ଞା ଭଲ ଅଛି।
ବାଜି ରାଉତ କଲେଜ୍।
ଆଜ୍ଞା ଆଜ୍ଞା ସେଟା ଢେଙ୍କାନାଳରେ ଯାଉଛି ବୋଧେ? ଆଜ୍ଞା।
ଦେଖିଛନ୍ତି କଲେଜ ନା ଦେଖିନାହାନ୍ତି ନା ଶୁଣିଲେ
ଆଜ୍ଞ ନାଇ ଖାଲି ଶୁଣିଛି। ଆଜ୍ଞା। ଆଉ ଆପଣ କଣ ରୋଷେଇ ଫୋଷେଇ ବନେ କିଛି ବନେଇଆସେନି?
ରୋଷେଇ ହଁ ରୋଷେଇ ସେମତି ଆଇଛି ଆଉ।
କଣ?
କଣ କଣ ରୋଷେଇ ସବୁ ବନେଇ ଆସେ ସବୁ ଆପଣଙ୍କୁ?
ଆଉ ସେମିତି ପ୍ରାୟ ସବୁ ଆସିଛି।
କିଛି ବି ଗୋଟେ କୁହନ୍ତୁ ମାନେ ଏବେ ତ ଏବେ ଫ୍ରି ଅଛନ୍ତି ନା ବ୍ୟସ୍ତ ଅଛନ୍ତି?
ନାଇଁ ମୁଁ ଯୋଉ ବସ୍ କୁ ଅପେକ୍ଷା କରିଛି। ହିଁ ଟିକେ ଲାଇନ୍ ରେ ଥିଲେ। କଣ ଥା ହେଲି ଜେ
ହ୍ୟାଲୋ।
ଆଉ
ହ୍ୟାଲୋ।
ନାଇ କଉଥିଲା ଆ
ହ୍ୟାଲୋ।
ଦେଖାଯାଉ।
ମାମ ଶୁଭୁଚି?
ତେୟାର ହେଇଯା।
ମ୍ୟାଡ଼ାାମ ଆପଣ କୋଉ ବସ୍ ରେ ଯିବା ଆସିବା କରୁଛନ୍ତି?
ମ୍ୟାଡ଼ାମ୍
ହ୍ୟାଲୋ।
ହାଲୋ।
ହାଲୋ।
ଆଜ୍ଞା ମାମ ଶୁଭୁଚି?
ଆଜ୍ଞା କହନ୍ତୁ।
ଆଜ୍ଞା।
ଯୋଉ ଆସଥିଲେ ନନା ଆସିଲେ ଯେ ତ ସେଥିପାଇଁ ତାଙ୍କ ସାଙ୍ଗେ କଥା ହୋଉଥିଲି ତ ସେ ଯାଇନି
ଆଜ୍ଞା ଆପଣ ରୋଷେଇ ଫୋଷେଇ କଣ ଆସେ।
ସେଇ ହଁ ସେମିତି ଆସିଛି ପ୍ରାଏ।
ଆଜ୍ଞା।
ଆରେ ଯିଏ ବି କଲ୍ କରୁଛନ୍ତି କୋହୁ ଶୁଣନ୍ତୁ ଯିଏ ବି କଲ୍ କରୁଚନ୍ତି ପଚାରୁଛନ୍ତି ରୋଷେଇ ଆସିଚି ନା ନାଇଁ କଣ ଆସିଛି ଯଦି କହିବ ହଁ ଆସିଚି ସବୁ ଆସିଛି କୋହୁଛନ୍ତି ଦେଖିଆ ଏଟା କେମିତ ହବ ଟିକେ କହିଲେ।
ଆଜ୍ଞା।
ଅହଁ।
ଆଜ୍ଞା ମତେ ଚିକେନ ମତେ ଚିକେନ ଟିକେ ଭଲରେ ବନେଇ ଆସେ।
ଆଉ କୁହନ୍ତୁ ଟିକେ ଚିକେନ୍ ଟା କେମିତି ଆପଣଙ୍କର ଷ୍ଟାଇଲ୍ ରେ
ଆଜ୍ଞା ଚିକେନ ତ ସେମିତି ନାହିଁ ଯଦି ଆପଣ ବିରିୟାନୀ ଟାଇପର ବନେଇବେ ସେଠି ଅଲଗା ଆସିବ।
ହଁ ବିରିୟାନୀ ତ ମୁତେ ଆସିଚି। କିନ୍ତ ଆପଣ କେମିତି ବନାନ୍ତି ବାକି ଖାଲି ଚିକେନ ଟା
ଶବ୍ ଶୁଣନ୍ତୁ ଶୁଣନ୍ତୁ କଁ କରିବ କହନି ଏ ତେଲ ମାନେ ଯେ ଯେତକ ସବୁ ମସଲା ଟା ପକେଇବାର ଥିବ ସବୁ ପକେଇେବେ ପ୍ରେସର୍ ରେ ବସେଇ ଚା ଟା ଖଣ୍ଡେ ସିଟି ମାରିଦିଅନ୍ତୁ।
ଆଜ୍ଞା ନାଇଁ ନାଇଁ ସେମିତି ନାଇଁ ମୋର ଟିକେ ଅଲଗା ପ୍ରୋସେସ୍।
ଆପଣ ଏମିତି କରନ୍ତୁ ମାନେ ସବୁ ମାନେ ଏକା ସାଙ୍ଗେ ମାନେ ଗୋଳେଇ ଦିଅନ୍ତି। ପ୍ରେସରରେ ବସେ ପ୍ରେସରରେ ବସେଇକି ଚାରିଟା କି ଛଅଟା ଖଣ୍ଡେ ସିଟି ମାରି ଦିଅନ୍ତି।
ଆଜ୍ଞା।
ପୁରା ଚିକେନ ସୂପ୍ ହେଇଯିବ।
ନାଇଁ ନାଇଁ ଚିକେନ୍‌ ସୂପ୍ ନାଇଁ ମୋର ମୁଁ ପ୍ରଥମେ ଚିକେନ୍‌କୁ ଗୋଲେଇ ମାନେ ମ୍ୟାରିନେଟ କରିଦିଏ। ହାଲୋ।
କଁ କହିଲେ।
ମୁଁ ପ୍ରଥମେ ଚିକେନରେ ଦହି ମସଲା ଆଉ ସବୁ ପକେଇକି ତେଲ ପକେଇକି ତାକୁ ମ୍ୟାରିନେଟ କରି ରଖିଦିଏ।
ହଁ।
ତାପରେ କିଛି ସମୟ ଗଲା ପରେ କଡେଇ ରେ ତେଲ ପକେଇକି ମୁଁ ସେ ଚି ଯୋଉ ମ୍ୟାରିନେଟ ଚି କେନ୍ କୁ ସେଇଠୀ ପକେଇଦିଏ।
ହଁ।
ଆଜ୍ଞା ତାପରେ କିଛି ସମୟ ତାକୁ ଢଙ୍କେଇବେ ଢଙ୍କେଇଲା ପରେ ସେଇ ଭିତରେ ସିଏ ସବୁ ହେଇଯିବ।
ହଁ।
ଆଜ୍ଞା।
ଆଉ ମସଲା
ମସଲା ସବୁ ସେଇ ମାନେ ଯୋଉ ମ୍ୟାରିନେଟ୍ କରିିଥିବେ ସେଇ ଭିତରେ ପକେଇ ଦେଇଥିବେ ପିଆଜ ଅଦା ରସୁଣ ଅଁ ମସଲା ଜିରା ଗୁଣ୍ଡ ଲଙ୍କା ଗୁଣ୍ଡ ସବୁ
ଆଜ୍ଞା। ଆଉ ଆପଣଙ୍କ ଆଡ଼େ କେମିତି ବନାନ୍ତି କଣ ଚିକେନ୍।
ଆମ ଆଡ଼େ ଆମ ଆଡ଼େ ଫାଷ୍ଟ ଚିକେନକୁ ଦିଥର ଖଣ୍ଡେ ଧୋଇବୁ ତାପରେ ତାକୁ ତେଲ ହଳଦୀ ଲୁଣ ଆଉ ଚି ଲେମ୍ବୁ ଗୋଟେ ଚିପୁଡ଼ି ତାକୁ ଫାଷ୍ଟ ମ୍ୟାରିନେଟ୍ କରିକି ମାନେ ଘୋଡେଇକି ର ରଖି ଦୋବୁ ତାପରେ ହୋଉଚି ତେଲ ମାନେ ଯୋଉ କ ମାନେ ଆଉ ଗୋଟେ ଜାଗାରେ
ଆଜ୍ଞା ଆଜ୍ଞା।
ତରକାରୀ କରିବାକୁ ଫାଷ୍ଟ ତେଲ ପକେଇବୁ ତାପରେ ଗୋଟା ମସଲା ଯେମିତି କିି ଏ ଯେମତି କଣ ଡାଲଚିନି, ତେଜପତ୍ରକୁ ତାପରେ ପିଆଜ ମାନେ ଯୋଉ ପିଆଜ କଟା ହେଇଥିବ ପିଆଜ କଟା ସେଇଟା ପକେଇବୁ। ତାପରେ ପେଷ୍ଟ ପେଷ୍ଟ ଜଉ ରସୁଣ। ଅଦା ପେଷ୍ଟ ସେଇଟା ପକେଇକି ତାପରେ ତାକୁ ହଳଦୀ, ଲଙ୍କାଗୁଣ୍ଡ ଯାହା ମସଲା ପକେଇବାର ଥିବ ସେ ମସଲା ସବୁ ପକେଇ ମାନେ ଭଲସେ କଷିଦବୁ ତାପରେ ତେଲ ପକାହେଇଥିବ ତେଲ ଟିକେ ଟିକେ ଉ ପୁରା ଲାଲ ଲାଲ ହେଇକି ଉପରକୁ ଉଠି ଆସିଲା ପରେ ତାପରେ ହଉଛି ସେ ମାନେ ମସଲା ଟା ହେଇଯିବ। ତାପରେ ତାକୁ ଚିକେନ ପକେଇବୁ ଚିକେନ ପକେଇକି ଟିକେ ଲୁଣ ପକେଇ ମୁଁ ମାନେ ଚିକେନ୍ ପାଣିରେ ଭରିବାକୁ ତାପରେ ଯଦି ଆଳୁ ପକେଇବ ଯଦି ପକେଇବ ତାପରେ ଚିକେନ୍ ଟା ହେଇଗଲା ପରେ ବାକି ଖାଇଦେଲ।
ଆଜ୍ଞା ଆଜ୍ଞା ଆପଣ ତ ପ୍ରୋସେସ ତ ବହୁତ ଭଲ।
ତାହେଲେ ଝିଅପିଲା ମାନେ ଖାସ୍ ଥିବ ନା।
ଆଜ୍ଞା ଆଜ୍ଞା ଆମେ କଣ ଆମେ ପୁଅପିଲା ଆମର ଯେମିତି କରି ବନେଇଦେଲେ ଖାଇଦେଲେ ଗଲା।
ହଁ ଲୁଣ ଲଗେଇ କି ବି ଖାଇଲେ ଚଳିବ।
ଆଜ୍ଞା ଆଜ୍ଞା ଆମର ସେମିତି କିଛି ନାହିଁ କିନ୍ତୁ ଘରେ ଯଦି ମା ବନେ ସେଥିକିନ୍ତୁ ହଜାରେ ବାଛିବୁ।
ହଁ ସେଟା ରାଗ ଆଉ ତ ନ ଆସୁଥାଉ ପଛେ କିନ୍ତୁ ବାରିବୁ।
ଆଜ୍ଞା।
ତାଠୁ ଭଲ ଖାଇବାକୁ ଦିଅନି।
ଆ ନ ଖାଇଲେ ତ ବଞ୍ଚି ହବନି ନା ସେଥି
ଯେମିତି ଯଦି ବାରିବ ତ ନ ଖାଅ ନିଜେ ଘରେ ଖାଅ ନହେଲେ ତ ସ୍ତ୍ରୀ ରୋଷେଇ କଲେ ନିଜେ ଖାଇବ। ହଁ ଆଜ୍ଞା ଘରେ ବାପା ବୋଉ, ଆମ ଝିଅ, ମୁଁ, ମୋ ନାନା।
ଆଉ କୁଆଡେ ବୁଲାବୁଲି କରିତେ ଗଲେ କୁହନ୍ତାନି?
ବୁଲାବୁଲି ମାନେ
ମାନେ ଯେମିତି ରଥଯାତ୍ରା ଚାଲିଛି ପୁରୀ ଫୁରୀ ପ୍ଲାନ କଲେ ହୁଅନ୍ତାନି।
ଯାଉ ନାହାଁନ୍ତି।
ଆଜ୍ଞା ତ ଆପଣ ଯଦି ଚାଲନ୍ତେ ଭଲ ହୁଅନ୍ତା?
କଣ କହିଲେ?
ମୁଁ କହିଲି ଆପଣ ଆଉ କିଛି ଯଦି ମିଶିକି ଯାଆନ୍ତେ ସାଙ୍ଗ ପିଲା ଭଲ ହୁଅନ୍ତା।
ନା ନା ଦେଖନ୍ତୁ ଆପଣ ଆପଣଙ୍କୁ ସେଇ ଗ୍ରୁପ ରୁ ହିଁ ଜାଣିଛି। ତ ମୁଁ ଆପଣଙ୍କୁ ଆଗରୁ ଜାଣିନି କି ଆଗରୁ ଦେଖିନି ତ କେମିତି ଆପଣଙ୍କ ସହ ଯିବି।
ଆଜ୍ଞା ଆଜ୍ଞା ସେଟା ବି ସତ କଥା।
ହଁ ଆପଣ ଆପଣ ଦେଖନ୍ତୁ ଆପଣ ଝିଅ ମୁଁ ନା ସରି ଆପଣ ପୁଅ ମୁଁ ହେଲି ଝିଅ। ଲୋକ ଲୋକ ଖରାଫ ହବାକୁ ଚାହେଁନି। ତ ଭାଇ ଭାଇ ହଉଛନ୍ତି ସବୁଠୁ ବେଟର୍।
ତ ଭୋଜି ତ ଭୋଜିର ଗୋଟେ ପ୍ଲାନ୍ କଲେ ହୁଅନ୍ତା ନି?
ଭୋଜି ଦେଖିବା ଆଉ ଆଗକୁ ପ୍ଲାନି କରିବା।
ଆଜ୍ଞା ଆଜ୍ଞା। ତ ଆପଣଙ୍କ ଆଡେ ସେ ଭୋଜି କରିବା ପାଇଁ ଜାଗା ସବୁ କଣ କଣ ଅଛି?
ଇ କଣ ଅଛି? ମୁଁ ନିଜେ ବି ଜାଣିନି।
ଆଜ୍ଞା ଢୋଙ୍କାନାଳ ରେ ଜଣିନାହାନ୍ତି ଆପଣ କଣ କଣ ଜାଗା ଅଛି?
ନା ଢେଙ୍କାନାଳ ରେ? ମୁଁ ବା କହୁଛି ଯାଜପୁର ଆଉ ଢେଙ୍କାନାଳ ବର୍ଡରରେ ଅଛୁ ଆମେ ସୀମାରେ କି ଆମେ ଅଛୁ ରଇଥା ମୁଁ ଯାଉ ଯାଜପୁର ପ୍ରାୟ କଥା ଜାଣିଛି ଆଉ ଢେଙ୍କାନାଳର ପ୍ରାୟ କଥା ମୁଁ ଜାଣନି। ହଁ ଟିକେ ନୁହଁ ବହୁତ ଭଲ।
କୁହନ୍ତୁ ଟିକେ ଆପଣ ଯାଆନ୍ତି ଦେଖିବା ପାଇଁ ଆପଣ ଦେଖିବା ପାଇଁ ଯାଆନ୍ତି?
ନାଁ ଯାଇନି। ଗଲିନି ଆଉ,
କଣ କହିଲେ?
ଆରେ ଏଥର ଏଥର ପ୍ଲାନିଙ୍ଗ ଥିଲା ବାହାରୁ ଥିଲି ପୁଣି ତ ଯାଇପାଇଲିନି।
ଆଜ୍ଞା ଆଜ୍ଞା।
ମାନେ ସେଇଟାଇମ୍ ରେ ବର୍ଷା ହେଇଥିଲା ନା ତ ବର୍ଷା ହେଲା ଢେଙ୍କାନାଳ ଠୁ ଆମ ଘର ମାନେ ପଚାଶ ପଞ୍ଚାବନ ଷାଠିଏ କିମି ପାଖପାଖି ହବ। ସେତେବେଳେ ଯିବା ସମ୍ଭବ ହେଲାନି।
ତ କେବେ ଯିବାର ଇଚ୍ଛା ନାହିଁ ଆପଣଙ୍କର?
ହଁ ବହୁତ ଅଛି।
ତ କେବେ ଲକ୍ଷ୍ମୀ ପୂଜା ତ ଅକ୍ଟୋବର ମାସରେ ପଡିବ ସେପ୍ଟେମ୍ବର ଅକ୍ଟୋବର
ହଁ ବୋଧେ,
ଆଜ୍ଞା ତାହେଲେ ଏଥର ଯିବେ ବୁଲିବା ପାଇଁ
ଦେଖିବା ଆଉ।
ଆଜ୍ଞା, ଆଉ ଆଜ୍ଞା ଆପଣ ଟିଫି ହଁ ଆଜ୍ଞା କୁହନ୍ତୁ
ନାଇଁ ଆପଣ କୁହନ୍ତୁ ତାପରେ ମୁଁ କହିବି।
ହଉ ଆଜ୍ଞା ମୁଁ ରଖୁଛି ମୁଁ ଟିକେ ବ୍ୟସ୍ତ ଅଛି ପରେ କଲ୍ କରିବି।
ଚି,